ହଁ।
ହଁ ହଁ ଭାଇ ତାପରେ କଣ ହେଲା ସେ ଆସିକି
ଆ ସେ ଆସିଲୁ ଆସିକି ଘରେ ପହଞ୍ଚିଲୁ ଯେହେତୁ ଘରକୁ ଟିକେ ଫୋନ କରି ଥିଲେ ପରିବା ପତର ଭଲ ମନ୍ଦ ଟିକେ ଚଣ୍ଡିଖୋଲରୁ ଆଣିଲି। ଆଉ ଚଣ୍ଡିଖୋଲୁ ଆଣିକି ଘରେ ପହଞ୍ଚିଲି ଆ ସ ପାଖାପାଖି ସାଢ଼େ ଆଠ ବାଜିଗଲାଣି ଆଉ ଯେହେତୁ ଖାଇବା ହେଇ ନଥିଲା ଲାଇନ ବି ନଥିଲା ଘରେ ମେଘ ମେଘ ପବନ ରେ। ଆବେ ଆମ୍ ଆମ ଗାଁ କଥା ଆପଣ କୁହନ୍ତୁନି ଗାଁ ଗହଳି କଥା। ଟିକେ ଆଜ୍ଞା ମେଘ ଉଠିଲେ ଏମିତି ଲାଇନ କାଟ ଟୁଛନ୍ତି ଦି ଚାରି ଘଣ୍ଟା ଏକାଥରେ ରାତି ରାତି ଲାଇନ କାଟି ଦଉଛନ୍ତି, ଏ ସବୁ ହଁ ଏ ସବୁ କଣ ପାଇଁ ହଉଛି ଏ ବିଦ୍ୟୁତ ସବୁ କଣ ବଡ ବଡ କମ୍ପାନୀ ମାନଙ୍କୁ ନେଇ ବି କ୍ରି କରୁଛନ୍ତି ନା କଣ ମୁଁ କି
ନାଇଁ ଏସବୁ ବିକ୍ରି ହଏନି ବିଦ୍ୟୁତ କେବେ ବିକ୍ରି ହଏନି। ବିଦ୍ୟୁତ କାଟିଲେ କଣ ହୁଏ ନା ନା ତମର କଣ ହୁଏ ନା ତମର ଯୋଉ ଦେଖ ଆମର ଯେମିତି ବ୍ୟାଟେରୀ ଅଛି। ବେଟରୀରେ କଣ ହୁଏ ତାକୁ ଚା ଦେଲେ ଯାଇକି ତମକୁ ସେ ପାୱାର ଦବ, ସେ ଭଳିଆ ଆଉ ଯଦି ଟ୍ରାନ୍ସମି ଟରବି ସେଇଭଳିଆ ଟ୍ରାନ୍ସମିଟର ଭିତରେ ବି ଅଏଲ ପଶଛି। କି ତାକୁ ଥଣ୍ଡା ରଖିବା ପାଇଁ ଏତେ ଲୋଡ ନେଲା ବଳକୁ ତମେ ଭାବ ଗୋଟେ ମାନେ ତିନି ୱାଟ ର ସୋଲାର ଦେଖ, ସୋଲାର କୋଉ ଭଳିଆ। ସୋଲାର ତମର ଇଏ ହେଲା ଆଇଲା କଣ? ଏ ତମର
ହଁ କହୁନାହାନ୍ତି?
ଟିକିଏ ଆପଣ କୁହନ୍ତୁ? ଆପଣଙ୍କୁ-
ହଁ ନା ମୁଁ କଣ କହୁଥିଲି କି ଆମେ ସେଠୁ ଘରକୁ ଆଇଲୁ। ଘରକୁ ପରିବା ପତ୍ର ଭଲ ମନ୍ଦ ଜହ୍ନି, ଭେଣ୍ଡି ଆଉ ମା ଯା କହିଥିଲେ କଖାରୁ ଆଉ ବିଭିନ୍ନ ପ୍ରକାର ପରିବା ପତ୍ର ସବୁ ଶାଗ। ଶାଗ ତ ରାତିରେ ଭଲ ନଥିଲା। ଯେହେତୁ ମା କହିଥିଲେ ମୁଁ ଟିକିଏ ଭଲ ଭଲ ବାଛିକି ଚାରିବିଡା ଆଇଁଲିି। ଆଉ ଏ ସ ଆଳୁ ଟିକିଏ ଭଜା ହେଲା ଆଉ ସକାଳୁ ଟିକିଏ ଶାଗ ଭଜା ଖାଇଲି। ଆଉ ଛତୁ ବି ଟିକିଏ ଆଣିଥିଲି। ମସୃରୁମ୍ ଆଣିଥିଲି। ଆଉ ସିଏ ବି ଟିକିଏ ସ ପଖାଳ ହେଲା ମୁଁ ପଖାଳରେ ଛତୁ ପଖାଳ ଖାଇଲି। ଛତୁ ପଖାଳ ଟା ତ ଛତୁ ହେଲେ ମାନେ ପଖାଳ ଗୋଟିଏ କଂସା ମିନିମମ୍ ଖାଇଦେବେ ଗୋଟାଏ ଲୋକ। ଛତୁ ସହିତ ପଖାଳ ଟା ବଢିଆ ଲାଗେ ମତେ।
ମତେ ବି ଛତୁ ଭଲ ଲାଗେ ଏମିତି ନାଇଁ କି କିଛି ଖରାପ ସେ ଜିନିଷ। ଜିନିଷ ଖରାପ ନାହିଁ।
ଛତୁ ତ ମାର୍କେଟ ରେ ଯାହା ମିଳୁଚି ବ ଏତେ ବାଗ ଛତୁ ନୁହଁ। କିନ୍ତୁ ବାଡି ଛତୁ ଟା ବାଡିରେ ଯୋଉ ଗୋଟ୍ ଗୋଟିଏ ଛତୁ ବି ହେଇଥିବ ସେଇ ଛତୁଟା ଟିକିଏ ଆଳୁ ପକେଇ କରିଦବ ତାର ବାସ୍ନା ଅଲଗା। ଟି
ହଁ ହଁ
ବାଡି ବା -ବା - ବାଡିରେ ସବୁ ହୁଏ ସବୁ ଯୋଉ ଛତୁ ଯୋଉଟା ମାନେ ପ୍ରକୃତିରୁ ପ୍ରକୃ ହଁ ଯୋଉଟା ପ୍ରକୃତିରୁ ମିଳିଥାଏ। ସେଇ ଛତୁ କଥା ମୁଁ ଆପଣଙ୍କୁ କହୁଚି। ଆଉ ଏଇଟା ତ ଆପଣ ମାର୍କେଟ ରୁ ଆମେ କିଣିକି ଆଣୁଚେ ମଞ୍ଜି ପକାହେଇକି ହୋଉଚି।
ହୁଁ
ହଁ
ତାପରେ ଏପଟରେ କଣ ହେଇଚି ନା ଆପଣ ତ ଛତୁ ଫ ତୁ ବସିକି ଖାଇଲେ ଏପଟରେ କଣ ହେଇଛି। ଯେଉଁ ସ ପାୱାରଟା ଦିଆହୋଉଚି ଲାଇନ୍ ଯୋଉ କଟି ଯାଉଚି ସେଠାରେ କଣ ହୋଉଛି? ନା ତା ଦେହରେ ଅଏଲ ଅଛି। ତାକୁ ବି ତ ରେଷ୍ଟ ଦରକାର ନା। ଯଦି ଦିନ ରାତି ଚବିଶି ଘଣ୍ଟା ସେ ଗୋଟେ ଟ୍ରାନ୍ସମିଟର ଥଣ୍ଡା ହେବା ପାଇଁ ଦୁଇ ମିନିଟ୍ ନିଏ।
ହଁ
ଯେତେ ବି ଗରମ ହେଇଥାଉ ଥଣ୍ଡା ହେବା ପାଇଁ ଦି ମିନିଟ୍ ନିଏ।
ହଁ
ଠିକ୍ ଅଛି। ଯେତେ ଚବିଶ ଘଣ୍ଟା ବି ଚଲାଅ ଦିଇ ମିନିଟ୍ ଯଦି ବନ୍ଦ କରିଦେବେ। ଦି ମିନିଟ୍ ଯଦି ଲାଇନ୍ ପଳେଇଲା ଦେଖିଚନ୍ତି ନା କେତେ-କେ-କେତେବେଳେ ଅ ମାନେ ଯାଇଥିବ ସାଙ୍ଗେ ସାଙ୍ଗେ ପଳେଇ ଆସିବ। ସେ ମାନେ ଟ୍ରାନ୍ସମିଟରକୁ ବ୍ରେକ୍ ଦେବା ପାଇଁ। କି ହଁ ଇଏ ଥଣ୍ଡା ହେଇଯାଉ ଟିକିଏ।
ହେ ସେଇଟାକୁ କରିକି ତାପରେ ସପ୍ଲାୟାର ଟା ଦେଲେ ତମର କରେଣ୍ଟ କ ଯୋଉ ଲାଇନ୍ ଟା ସେଟା କନଷ୍ଟାଣ୍ଟ ରୁହେ। ଆଉ ଗୋଟେ ଗୋଟେ ଜାଗାରେ ଅଛି କି ମାନେ ଲାଇନ୍ ତ ଯାଇଥିବ ଯେ ଯାଇଥିବ ଆଉ ଆସିଆର ନାଁ ନବନି। ସେଟା ମାନେ ଲାଇନ୍ ବାଲାଙ୍କର ଭୁଲ୍ କାହିଁକି ନା
ହଁ।
ଲାଇନ୍ ବାଲାଙ୍କର ଭୁଲ କାହିଁକିନା ସିଏ ଦେଖୁନାହାନ୍ତି କି କଉଠି କଣ। କାମ ହଉଚି କାମ କଉଠି ହଉନି। ସେ ସବୁ ତାଙ୍କ ଉପରେ ଡିପେଣ୍ଡ କରି କି ସେ ଦେଖିବେ କି ହଁ ହଁ ହଁ ବାତ୍ୟା ପବନ ହେଇଚି ସେଟା ଅଲଗା କଥା ତମେ ସବୁଆଡ଼େ ଦେଖିଲା ପର୍ଯ୍ୟନ୍ତ
ହଁ।
ଲାଇନସ୍ ଆଉ ତମେ ଯଦି ଏଇ ଖରା ଦିନେ ଗରମରେ ଯୋଉ ଭଳିଆ ଆଉ ଯଦି ତମେ ଲାଇନ ଟୋଟାଲି କାଟିଦବ ଚାରି ଘଣ୍ଟା ପାଞ୍ଚ ଘଣ୍ଟା ଛଅ ଘଣ୍ଟା
ଲୋକମାନେ ଲୋକମାନେ ବହୁତୁ ପକାର ହଇରାଣ ହଉଚନ୍ ନା ଲୋକମାନେ।
ସେଇ ତ କାହା ଘରେ ଇନଭର୍ଟର ଅଛି କାହା ଘରେ ନାହିଁ ସେ
ଇନଭର୍ଟର ବି ଯାହାର ଅଛି ଉପ ବଡ ପରିବାର ଯାହାର ଇନ୍ ଭେଟର୍ ଆଉ କେଡେ ବଡ ଇନ୍ ଭେଟର୍ ନଗେଇବ। ଇନ୍ ଭେଟର୍ ରଖି ରଖି ଚାର୍ଜ ଚାରି ଘଣ୍ଟା ପାଞ୍ଚ ଘଣ୍ଟା ରଖୁଚି, ଆଉ ଇନଭର୍ଟର ଥୋଡିନା ରାତି ଯାଙ୍କ ଚାର୍ଜ ରଖିବ ଦି ତିନ୍ ଦିନ୍ ରଖିବ। ଲୋକମାନେ ବହୁ ପକାର ହଇ ହଇରାଣ ହଉଚନ୍। ଆଉ ଆମ ଗାଁରେ ସବୁ ଯଜ୍ଞ ସବୁ ହଉଚି, ତମ ଗାଁରେ ଯଜ୍ଞ ହଉଚି ନା?
କଣ?
ଯଜ୍ଞ।
ହଁ ଆମ ଗାଁରେ ବି ଯଜ୍ଞ ହୁଏ ପୂଜା ହୁଏ ଆମର ଗୋଟେ ସେଠି ପ୍ରସିଦ୍ଧ ଠାକୁର ଅଛନ୍ତି ବ ଟ ଗୋସେଇଁ ବୋଲି ତାଙ୍କରି ପାଖରେ ଯଜ୍ଞ ହୁଏ
ତମର ସେଆଡେ ଭୋଗ ଲାଗେ ଭୋଗ ଲାଗେ ଆମର କଣ କହଁନ୍ତିନି ସବୁ ଘାଣ୍ଟିଅ ନେ ଘାଣ୍ଟି ଆ ନା କଣ ଘାଣ୍ଟ ସବୁ ଭୋଗ ଲାଗେ। ଘାଣ୍ଟ ସେଇଟା ଆମର ଆଡେ ଘାଣ୍ଟ ଯୋଉଟା ଏଉଡା ପ ସବୁ ପକାର ପରିଆ ପଡି ଛଣା ଘାଣ୍ଟ ହୁଏ ତମର ସିଆଡ଼େ ସେଇଟା କହନ୍ତି ଆମର ଯୋଉ ବୁଟରେ ଯୋଉଟା ହଉଥାଏ ସେଇଟାକୁ ଘାଣ୍ଟ କହନ୍ତି ନା? ହଁ ମୋ ସାଙ୍ଗ୍ ହଁ ମୋ ସାଙ୍ଗ କହେ କ ତମର ସେଟା ଯୋଉଟା ମାଛ ପଡିକି ଆମର ଇଆଡେ ଯୋଉଟା ମୁଢ଼ି ଘାଣ୍ଟ କହନ୍ତି ସେଇଟା ତମର ସିଆଡେ ଘାଣ୍ଟ କହନ୍ତି ତାକୁ। ବୁଟରେ ବୁଟରେ ମାଛ ଫାଛ ପଡିିକି ଯୋଉଟା ହୁଏ ତ?
ହଁ, ହଁ, ହଁ, ସେଇଟାକୁ ଘାଣ୍ଟ ସେ ଯେ ସେଇଟା ବି ସେଟା ବି ଭଲ ଲାଗେ କିଛି ଖରାପ ଲାଗେନି। ଏ ଘାଣ୍ଟ ବି କିଛି ଖରାପ ର
ନାଇଁ ଏକା ଜିନିଷ ଆମର ଇଆଡେ ମୁଢ଼ି ଘାଣ୍ଟ କହନ୍ତି ସିଆଡ଼େ ତମର ସେଟାକୁ ଘାଣ୍ଟ କହନ୍ତି ଆଉ।
ଆଚ୍ଛା।
ହଁ ନାଇଁ ଆମର ଗାଁରେ ମା ସୁନ୍ଦରୀ ଆମ ଗାଁରେ ମା ସୁନ୍ଦରୀକର ଯଜ୍ଞ ହୁଏ ଆଉ ତିନି ଦିନ କାଳ ଯ ଜ୍ଞ ହୁଏ ଯଜ୍ଞରେ ତିନି ଦିନ ପାଦ ତିନି ଦିନ ଯାକ ମନ୍ତ୍ର ମନ୍ତ୍ର ପାଠ ହୁଏ।
ଯଜ୍ଞରେ ବହୁତ୍ ମଜା ବି ଆସେ ଦୋକାନ ବଜାର ସେ ସବୁ ପଡ଼େ।
ହଁ ନାଇଁ ଯେହେତୁ ଗାଁ ଯଜ୍ଞ ବେଶୀ ଆମର ଦୋକାନ ବଜାର ପଡେ ନାହିଁ। ତିନି ଦିନି ଯାକ ଯଜ୍ଞ ହୁଏ। ଆଉ ତିନି ଦିନି ଯାଙ୍କ ଲୋକ ପ୍ରସାଦ ସେବନ କରନ୍ତି, ସକାଳେ ଉପମା ଡାଲମା ହୁଏ। ଏବଂ ମଧ୍ୟାହ୍ନ ଭୋଜନରେ ଅରୁଆ ଡାଲମା ଖଟା ହୁଏ, ଆଉ ରା ତ୍ରିରେ ଅରୁଆ ଡାଲମା ଖଟା ଘାଣ୍ଟ ହୁଏ। ତିନି ହଜାର ଲୋକ ପାଇଁ ଖାଇବା ହୁଏ। ଯିଏ ଆସିବ ଟେ ପ୍ରସାଦ ସେବନ କରିକି ଯିବ କେହି ଖାଲି ହାତରେ ଫେରିବେ ନାହିଁ। ସନ୍ଧ୍ୟା ବେଳେ ଠାକୁରଙ୍କ ପାଖରେ ଭୋଗରାଗ ହୁଏ ଏବଂ ଭଜନ କୀର୍ତ୍ତନ ମଧ୍ୟ ହୁଏ। ଭଜନ ସନ୍ଧ୍ୟା ହୁଏ। ଏଇ ସବୁ ଏଇ ସବୁ କାର୍ଯ୍ୟକ୍ରମ ଠାକୁରଙ୍କ ପାଖରେ ହୁଏ। ହଁ ରାତି ବାରଟାରେ ସବୁବେଳେ ମ ଆଳତି ହୁଏ।
ରାତି ବାରଟାରେ ହିଁ ସେଇ ତାଙ୍କର ଗୋଟେ ଟାଇମିଙ୍ଗ ରୁହେ। ଏମିତି ନାହିଁ କି ସବୁଦିନ ରାତି ବାରଟା।
ହଁ ନାଇଁ ଆମର ଯୋଉଟା ଯୋଉଦିନ ଯଜ୍ଞ ବଢେ ଯଜ୍ଞ ଯୋଉ ଦିନ ବଢେ ସେଇ ଦିନର ସେ ସେଇଦିନ ରାତି ବାରଟାରେ ହୁଏ, ଆଉ ନହଲେ ସବୁ ଦିନ ଆଳତି ସନ୍ଧ୍ୟା ଦେ ସନ୍ଧ୍ୟା ପହରରେ ହୋଇଥାଏ।
ହଁ ସନ୍ଧ୍ୟା ପହର ସେଇ ସାତଟା ସାଢେ ସାତଟା ବେଳକୁ ହେଇଥାଏ।
ହଁ ନାଇଁ ଏତେ ଲେଟ୍ ନୁହଁ ସାଢେ ଛଅଟା ସାଢେ ଛଅଟା ଛଅଟା ଭିତରେ।
ନାଇଁ ଆମର ସାତଟା ପାଖା ପାଖି ହେଇଯାଏ, କାହିଁକିନା ଆମର ସେ କଣ ନା ଗୋଟେ ଗୋଟେ ଟାଇମିଙ୍ଗ ଥାଏ।
ହଁ।
ଆଉ ଯୋଉଦିନ ଯଜ୍ଞ ବଢେ ସେ ବାରଟା ଆଉ ଯୋଉଦିନ ଯଜ୍ଞ ବଢ଼େନି ସିଏ ହେଲା ଟାଇମିଙ୍ଗ୍। ଥାଏ ତାଙ୍କର ସବୁ କି ହଁ ଏଇ ଟାଇମରେ ଏତିକି ସେ ଆଳତି ହଏ। ସେଟା ତାଙ୍କର ମାନେ ଆଲାଉନ୍ସ ବି କରିଦିଅନ୍ତି କି ହଁ ମାଇକ୍ କୀରେ ବୁଲି-ବୁଲି କହିଛନ୍ତି ଏଇଠି ଆମର ଯଜ୍ଞ ଅଛି ଏତିକିି ବେଳେ ଆଳତିୀ ହେବ ଏତିକିି ବେଳେ ପ୍ରସାଦ ସେବନ ହେବ। ସେ ସବୁ କହି ଦିଅନ୍ତି ହଁ।
ହଁ ନାଇଁ ମ୍ ମୁଁ କଣ କହୁଥିଲି ଆଉ ସେପଟ ଭୁବନେଶ୍ଵର୍ ପଟିଆରେ ଜେଗା ଖଣ୍ଡିଏ କଷ୍ଟମଷ୍ଟେ କିଣିଛି ଆଉ ଜେଗା ଖଣ୍ଡେ ତାକୁ ଭାବୁଛି ମୁଁ ସେ ବାଇଶ୍ ସ୍କୋୟାର୍ ଫୁଟ୍ ଅଛି। ଆଉ ଘର ଟି ଭାବୁଛି ତୋଳିବା ଆକୁ। କଣ କରିବା ଆପଣ ଟିକେ ବି ଭଲ ମନ୍ଦ ଟିକେ ସହଯୋଗ କରନ୍ତେ। ଆଉ ଘର ଟି ତୋଳି ବାକୁ ସୁବିଧା ହୁଅନ୍ତା ମତେ ଆରମ୍ଭ କରିବାକୁ ଘର ଟା ସୁବିଧା ହୁଅନ୍ତା। ଆଉ ମୁଁ ଭାବୁଛି ଗତ ବାଇଶି ତାରିଖ ରେ ଶୁଭ ପକେଇବି ଆଉ ଆପଣ ଟିକେ ଆସି ପହଞ୍ଚିବେ। ଆଉ ପରିବାର ର ଆପଣଙ୍କ ବାପା ମାଙ୍କୁ ଏବଂ ସଦସ୍ୟ କୁ ସମସ୍ତଙ୍କୁ ନେଇକି ଆସିବେ। କଣ କହୁଛନ୍ତି ଆପଣ ଆସିବେ ନାଁ।
ହଉ ଆସିବି ଆଉ।
ହଁ ନାଇଁ ଘର ଟିଏ ତୋଳି ବାକୁ ହେଲେ।
ସେଇ ସବୁ ସମସ୍ତେ ଯଦି ଘରେ ତୋଳିବେ ରହନ୍ତୁ ସମସ୍ତେ ଏବେ-ଏବେ ଯୋଉ ରେଟ୍ ସତ କହିବାକୁ ଗଲେ ଏବେ ଯିଏ ସବୁ ଘରେ କରୁଛନ୍ତି ଏବେ ସବୁ ଲଚ୍ ରେ ଅଛନ୍ତି ସତ ଏଇଟା କିନ୍ତୁ ଏବେ ଯିଏ ଏବେ ସବୁ ଘର କରୁଛନ୍ତି ସବୁ ନୂଆ-ନୂଆ ଘର ସବୁ କରୁଛନ୍ତି। ଏବେ ଯୋଉ ସବୁ ରେଟ୍ ଯୋଉ ଯୁଦ୍ଧ ଯୋଉ ହଉଛି। ବାହାରେ ସବୁ ଯୋଉ ଯୁଦ୍ଧ ହଉଛି ଦେଶ-ଦେଶ ଭିତରେ ସେଇଥିପାଇଁ ସବୁ ଅଧିକା ରେଟ୍ ହେଇଯାଉଛି ଆଉ ଏବେ। ଟିକେ ଯଦି ଘର ନ କରିକି ଟିକେ ରହିଯିବେ ତା ହେଲେ ଆପଣଙ୍କୁ ଟିକିେ ଫାଇଦା ହବ। ଆଉ ଯୋଉ ଏବେ ଯୋଉ ମଜୁୁରୀ ରେଟ୍ ବଢ଼ିଲାଣି।
ମଜୁରୀ ରେଟ୍ କଣ ଆଜ୍ଞା କହିବି ଆମ ଗାଁ ରେ ଚାଲିଛି ମଜୁୁରୀ ମିସ୍ତ୍ରୀ ମଜୁରୀ ସା ତଶହ ଟଙ୍କା ଏବଂ ଘରେ ଖାଉଚନ୍ତି। ଖାଇ ପିଇକି ସାତଶହ ଟଙ୍କା ନଉଛନ୍ତି ଲେବ ଲେବର୍ ମାନେ ପାଁଶହ ଟଙ୍କା ନଉଚନ୍ତି। ଖାଇ ପିଇ ପାଁଶହ ଟଙ୍କା ନଉଚନ୍ତି। ହଁ ନାଇଁ ଆଡ଼େ ଆମର ଆମ ଆମର ଆଡ଼େ ପାଁଶହ ଟଙ୍କା ଚାଲିଛି।
ହଁ ତା ପରେ ଖାଇ ପିଇ ପାଁଶହ ଖାଇ ପିଇ ସାତଶହ। ସିଏ ପୁଣି ଆସିବେ ନଅଟାରେ ଯିବେ ତିନିଟାରେ। ହଁ ଦିଟା ତିନିଟା ଏଇ ଭଳିଆ ମାନେ ଖାଇ ପିଇକି ତିନିଟା ହେଇଯାଏ।
କଣ ଆଜ୍ଞା ଆଉ ଘର କରିବା ଯାହା ପରିସ୍ଥିତି ହେଲାଣି ଆଉ ଆଜ୍ଞା ଆଇ ୟ ଆୟ କମ୍ କୁ ବେୟ ଅଧିକା। ଅଁ ରୋଜଗାର କମ୍ କୁ ଖର୍ଚ୍ଚ ଅଧିକା।
ହଁ।
ହଁ କଣ ଆଜ୍ଞା ଆପଣଙ୍କୁ କହିବି ଆ ମୁଁ ଭାବୁଥିଲି ସେ ଯୋଉ ସେଠି ଯୋଉ ବିଲ୍ଡିଲ ଟା କରିବି ତଳ ମହଲାଟା ଭାବୁଥିଲି ପାର୍କିଂ କରିବି। ଆଉ ଓପର ମହଲାଟା ଏ ଏଇ
କରିକି କିଛି ଲାଭ ନାହିଁ ବୁଝିଲେ କି ଅଣ୍ଡର ଗ୍ରାଉଣ୍ଡ ପାର୍କିଂ କରନ୍ତୁ। ଦି ମହଲା କରନ୍ତୁ ଫାଷ୍ଟ୍ ଫ୍ଲୋର ସେକେଣ୍ଡ ଫ୍ଲୋର୍ ଠିକ୍ ଅଛି। ଫାଷ୍ଟ୍ ଫ୍ଲୋର୍ ରେ ଆପଣ ରୁହନ୍ତୁ ନ ହେଲେ ସେକେଣ୍ଡ ଫ୍ଲୋର୍ ରେ ଆପଣ ରୁହନ୍ତୁ। ଗୋଟେ ଭଡ଼ା ଲଗେଇ ଦିଅନ୍ତୁ ଭଡ଼ା ଲଗେଇଲେ ବୋହୁତ ଲାଭ ରୁହେ।
ମୋ ନାଁ ସହିତ କଥାବାର୍ତ୍ତା ମୁଁ ହେଇଥିଲା ଯୋଗାଯୋଗ ହେଇଥିଲା। ଆଉ ସିଏ ବି କିଛି ଅର୍ଥ ଦେବେ। ଯେହେତୁ ତାଙ୍କର ନୂଆ ବ୍ରାଞ୍ଚ୍ ଟା ସେ ଖୋଲିବେ ସେଠି ମୋ ବିଲ୍ଡିଂ ରେ। ଆଉ ସେକେଣ୍ଡ ମହଲା ଟା ଭାବୁଛି ତାଙ୍କୁ ଦେଇ ଦେବି ସିଏ ବ୍ୟାଙ୍କ କରିବେ। ଆଉ ତିନି ମହଲାଟା ଭାବୁଛି ଭଡ଼ା ଲଗେଇବି।
ଆଜ୍ଞା ଆ ଗ୍ରାଉଣ୍ଡ ଫ୍ଲୋର୍ ଟା ଆପଣ ରହିଯିବେ। ଫାଷ୍ଟ ଆଉ ସେକେଣ୍ଡ ଫ୍ଲୋରରେ ଯୋଉ କରିବେ ସେଟା ଗୋଟେ ଭଡ଼ା ଦି ଟା ଦିଟା ଭଡ଼ା ଲଗେଇଦେବେ ଗୋଟିଏ ରଖିବେ ଆଉ ଅଣ୍ଡରଗ୍ରାଉଣ୍ଡ ଯଦି କରିବେ ଗାଡ଼ି ପାଇଁ କରିବେ ଆଉ ନହେଲେ ଏ କିଛି ଫ୍ଲୋର କରି ଗାଡ଼ିରେ ପାଇଁ କିଛି ଲାଭ ନାହିଁ।
ହଁ ହଁ।
ବୁଝିଲେ କି? ସେୟା ଆଉ ହୋଉ।
ଓହୋ।
ହୋଉ ଭାଇ କଥା ହେଇ ଭଲ ଲାଗିଲା ଆଉ ରଖୁଚୁ ଆଉ।
ଆଜ୍ଞା ଆଜ୍ଞା।
ହଁ।